ହ୍ୟାଲୋ।
ନମସ୍କାର ମ୍ୟାଡ଼ାମ୍।
ନମସ୍କାର ନମସ୍କାର କଣ କରୁଛନ୍ତି? ଆପଣଙ୍କୁ ବି ଶୁଭ ରାତ୍ରି। କଣ କରୁଛନ୍ତି?
କଣ ଏମିତି କରିବା ଆଉ ସବୁ ଟାଇମ ହେଲାଣି ଶୋଇବାକୁ ଆଉ ଶୋଇବାକୁ ଯିବା ଆଉ। ତା ଆଗରୁ ଗୋଟେ ଶେଷ ଫୋନ୍ ଆପଣଙ୍କୁ ଆଉ।
ଓହୋ ବହୁତ ବହୁତ ଧନ୍ୟବାଦ ସେ ଆଗରୁ ମତେ ମନ ପକେଇ ଥିବାରୁ।
ହୁଁ ହୁଁ। ଆପଣଙ୍କୁ ବି ଧନ୍ୟବାଦ ମୋର କଲ ଉଠେଇବା ପାଇଁଁ। ହାଁ
ଖାଇବା ସରିଲାଣି ଆପଣଙ୍କର।
ହଁ ହଁ ଖାଇବା ସରିଲାଣି। ଖାଇବା ବ ଆଜି ଖାଇଲି ଡାଲି ଭାତ। ଆଉ ଅଲଡି ଆଳୁ ଭଜା।
କଣ ସାତ୍ଵିକ ଭୋଜନ ବନେଇ ଦେଇଛନ୍ତି ନା କଣ।
ନାଇଁ ହଉଚି ଆଜି। ଡାଲି ମୁଁ ଖରା ବେଳିଆ ଲ ଜ୍ବାଇଁ ମାନେ ଖରା ବେଳ ଖାଇବା ପାଇଁ କରିଥିଲେ ମଧ୍ୟାହ୍ନ ଭୋଜନ ପାଇଁ। କିନ୍ତୁ ସେଟା ପୁଣି ରହି ଯାଇଥିଲା ତ ଏବେ ରାତିରେ ସେତିକି ହେଇଗଲା। ତ ଡାଲି ଭାତ ଆଉ ଏଇନୁ ଭଜା। ଭାତ ଆଉ ଭଜା ଟା ଏବେ ହେଲା ଖାଇଲୁ ଆଉ ଏମିତି ଆଉ।
ବହୁତ ବଢିଆ। ମୋର ଆଜି ପରଠା ହେଇକିରି ତରକାରୀ ଖାଇଥିଲି।
ସେ ପରଟା ଆପଣଙ୍କୁ ବନେଇ ଆସେ।
କଣ କହିଲେ?
ପରଟା ଆପଣଙ୍କୁ ବନେଇ ଆସେ କି।
ନାଇଁ ବନାଏନି। ମୁଁ ବାହାରୁ ଆଜି ଆଣି ଦେଇଥିଲି। ମୋର ଟିକେ ଶରୀର ଅସୁସ୍ଥ ଥିଲା ସେଥିପାଇଁ ବୋଲିକି ମୁଁ ଆଉ ବନେଇନି ଘରେ।
ଆଚ୍ଛା ପରଟା ଆପଣ ବାହାରୁ କିଣି ଆଣୁଛନ୍ତି ତ କେମିତି କଣ ତାର ମୂଲ୍ୟ?
ଆଉ ତାର ମୂଲ୍ୟ ଗୋଟେ ପରଟା କୋଡିଏ ଟଙ୍କା ରହୁଛି ତା ସହିତ ସାଲାଡ୍ ହେଇକି ତରକାରୀ ଦିଏ।
ମାନେ ଗୋଟେ ଗୋଟେ ଗୋଟେ ପରଟା କୋଡିଏ ଟଙ୍କା
ହଁ।
ଗୋଟିଏ
ହଁ ଗୋଟେ କୋଡିଏ ରହୁଛି।
ଆଚ୍ଛା ଗୋଟେ ପରଟା କୋଡିଏ ଟଙ୍କା ତା ସାଙ୍ଗରେ ଆଉ କଣ?
ତରକାରୀ ଆଉ ସାଲାଡ ଦଉଚି।
ଆଚ୍ଛା। ମାନେ ଗୋଟେ ପରଟାରେ ଆପଣଙ୍କର ପେଟ ଭର୍ତି ହେଇଗଲା?
ନାଇଁ ମୋର ଆଜି ସକାଳର ଟିକେ ଭାତ ଥିଲା ତ। ମୁଁ ଭାତ ଟିକେ ଆଉ ପରଠା ତରକାରୀ ସାଲାଡ ଖାଇଦେଲି ମିଶେଇ ମିଶେଇକି ଆଉ।
ଆହା। ହଉ ଆପଣ ଟିକେ ଆପଣଙ୍କ ଦେହର ଯତ୍ନ ନିଅନ୍ତୁ ଆପଣ କଣ ଅସୁ ପ୍ରାଥନା ହଉଛି କି
ହଁ ହଁ ନିଶ୍ଚିନ୍ତ ଭାବରେ
କାହିଁକି ଏଇ ସମୟ ଏଇ ସମୟ ହଉଛି କଣ କହିଲେ ଆମର ମାନେ ବର୍ଷା ଋତୁର ଆଗମନ ସମୟ ଆଉ ଗ୍ରୀଷ୍ମ ଋତୁର ଶେଷ ସମୟ ତ ଏଇ ସମୟରେ ମାନେ ମୁଁ ଶୁଣିଛି ବହୁତ ଲୋକ ଅ ସୁସ୍ଥ ରୋଗରେ ପଡନ୍ତି ଅସୁସ୍ଥ ଅନୁଭବ କରନ୍ତି
ହଁ।
ଓ ଆପଣ ନିଜର ଦେହର ଟିକେ ଯତ୍ନ ନିଅନ୍ତୁ
ହଁ ନିଶ୍ଚିନ୍ତ ଭାବରେ ଆପଣ ଯୋଉ କହିଲେ ବର୍ଷା ଋତୁ ଆସୁଛି ଯୋଉ ଗ୍ରୀଷ୍ମ ଋତୁୁର ଶେଷ ହଉଛି ତ ଏ ସମୟରେ ଅ ଅଧିକ ଋତୁ ପରିବର୍ତ୍ତନ ଯୋଗୁଁ ସମସ୍ତଙ୍କୁ ଜର
ଅସୁସ୍ଥ ହଁ କାହିଁକି ଦେଖିଲେ ଆମର ହଁ ଆମର ମୁଖ୍ୟତଃ ଆମେ ପୁରା ମାନେ ଆମର ଶରୀର ଗୋଟେ ଲଗାତାର ଗୋଟେ କଣ କହିଲେ ଦୁଇ ତିନି ମାସ ହେଲା ଆମେ ଖରାରେ ଥିଲେ ତ ଏବେ କଣ ହଉଛି ହଠାତ୍ ହଁ ସହିବାରେ ମାନେ ଆମର ଶରୀର ଅଭ୍ୟସ୍ତ ହେଇଥିବ କିନ୍ତୁ ଏବେ କଣ ହଉଛି ଏବେ ହଠାତ ନା ବର୍ଷା ଆରମ୍ଭ ହଉଛି ମାନେ ଆମେ ଶୁଖି ଶୁଖିଥିଲେ ଆପଣ ଏବେ ଶୁଣିଥିବେ ଏ ତାତିିବା ମାନେ ଆପଣ ଗ୍ୟାସ ରେ ବସେଇଥିବେ କୌଣସି କଡେଇ ଯୋଉଟା ବୋହୁତ ଜୋରରେ ତା ଥିବ ଆପଣ ଯଦି ପାଣି ପକେଇବେ ସେ ବହୁତ ଜୋରରେ ମାନେ ଶବ୍ଦ କରିବ ତ ଆମେ ଆମ ଆମର ଶରୀର ଆମର ହଁ ଆମ ଶରୀର ତ ଶବ୍ଦ କରିବନି ସେ ପୁଣି ଅସୁସ୍ଥତା ର ଗୋଟେ ତାର ସେ ମାନେ ସେ ସଂଙ୍କେତ କି ମୁଁ ସେ ଦିନ ଖରା ଥିଲି ତ ବର୍ଷା ହେଲା ମାନେ ଆମକୁ ଟିକେ ଅଧିକ ଆମ ଯତ୍ନ ନେବାକୁ ପଡିବ ଯଦି ନ ନେବେ ତାହେଲେ ବର୍ଷାରେ ଯୋଉ ଆମର କହିଲେ ଏଇ ଯୋଉ ଜୀବାଣୁ ମାନେ ସବୁ ଆ ଛନ୍ତି ବର୍ଷା ପାଣିରେ ମାନେ ଟିକେ ଆମକୁ ଆକ୍ରାନ୍ତ କରନ୍ତି କାହିଁକି ଖରା ଯୋଗୁ ଆମର ବଡି ପୁରା ଶୁଖିକି ଆମେ ପୁରା ଡିହାଇଡ୍ରେଟ ହେଇକି ଅଛନ୍ତି। ତ ଏଇ ବର୍ଷା ଯୋଗୁ ଟିକେ ଅଧିକ ପ୍ରଭାବିତ ହୁଏ। ଶୋସ ଆମର ମାନେ ଖରଦିନେ ଆପଣ ଯେତିକି ପରିମାଣରେ ପାଣି ପିଇବେ ଦେଖିବେ ବର୍ଷା ହେଲେ ଆପଣଙ୍କୁ ଶୋସ ଲାଗିବନି ଆପଣ ସେତିକି ପରିମାଣରେ ପାଣି ପିଇବେନି ତାମାନେ କଣ ଯେତିକି ଆମକୁ ଦରକାର ଥିଲା ଏବେ ବି କାଲି ଆମକୁ ଦରକାର ଥିଲା ଯାହା ପାଣି ଆଜି ବି ସେଇ ପାଣି ଆମକୁ ଦରକାର ଅଛି କି ନାହିଁ କିନ୍ତୁ ଆମକୁ କଣ ଯେ ପରିବେଶ ଷରେ ଯୋଉ ଆମର ପରିବର୍ତ୍ତନ ଆସିଲା ଗରମର ଯୋଉ ଥଣ୍ଡା ଆସିଲା ତ ଆମର ପାଣି ପିଇବାର ମାତ୍ରା କମିଯାଏ ଆମକୁ ଶୋଷ ଲାଗେନି ତ ସେଥିରୁ ଗ ଟେ ଆମର ଦେହ ଖରାପ ହୁଏ ତାପରେ ହଠାତ୍ ବର୍ଷା ହେଲେ ଲୋକ ବ ଥଣ୍ଡା ଜ୍ୱର ହୁଏ କାହିଁକି ପାଗ ବହୁତ ଥଣ୍ଡା ହେଇଯାଏ। ଆଉ ଲୋକ ଯୋଉ ଥଣ୍ଡା ଖାଇ ଖାଇଥିବେ ଅଭ୍ୟାସ କରିଥିବେ ସେଇଟା ହଠାତ୍ ଛାଡି ପାରନ୍ତିନି। ତ ଏମିତି ବି ଆମର ଥଣ୍ଡା ଜର ବି ହେଇକି ଦେହ ଖରାପ ହୁଏ ଆଉ ଯେହେତୁ। ବ୍ୟାକ୍ଟେରିଆ ଆମର ଜୀବାଣୁ ମାନେ ବହୁତ ପରିବେଶରେ ଅଧିକ ହେଇଯାଆନ୍ତି କାହିଁି ପାଣି ହେଲେ ସେମାନଙ୍କର ବଂଶ ବିସ୍ତାର ହୁଏ। ତ ତା ଯୋଗୁ ଏଇ ଯୋଉ ଡାଇରିଆ ଆମର ହଇଜା ଏଇ ପ୍ରକାର ରୋଗ ବି ବହୁତ ଦେଖିବାକୁ ମିଳେ। ଏଇ ମାନେ ସମୟଟାରେ ଯୋଉଟା ଆମର ଗ୍ରୀଷ୍ମର ଲାଷ୍ଟ ଆଉ। ବର୍ଷା ର ଆରମ୍ଭ ଆଉ ଟାଇମ ରେ। ଏମିତି ବିଭିନ୍ନ ପ୍ରକାର ହୁଏ ଆଉ।
ଆପଣ ଯୋଉ କହିଲେ ନା ଖରାର ଯୋଉ ଉତ୍ତାପରେ ଯୋଉ ଆମର। ଶରୀର ତେଜ ନେଇଥାଏ ଆଉ ଯୋଉ ପାଣିର ଅଭାବ ରହିଥାଏ ମାନେ ଖରାରେ ଟିକେ ଅଧିକ ଜଳ ଗ୍ରହଣ। କରିବାକୁ ପଡିଥାଏ ତ ସେଇ ସମୟରେ ଆମେ ଯେତେବେଳେ ଆମେ ଆମର ଯୋଉ ପାଣିର ଅଭାବ ବା ସେ ତାପରେ ଆମେ ସହିଥାଉ ସେଇଟା ଯଦି ମୌସମ ର ପରିବର୍ତ୍ତନ ହେଲେ ଯେତେବେଳେ ଆମକୁ ଥଣ୍ଡା ପାଗ ଆସେ ମାନେ ବର୍ଷା ଦ୍ଵାରା ହଉ କି ପବନ ଦ୍ଵାରା ତ ସେଇଟା ଆମ ବଡିକୁ ଯେତେବେଳେ ଆସେ ତ ଆମର ବଡିର। ଯଉ ଆମର ଇମ୍ୟୁନିଟି ଯୋଉ ରହୁଛି ସେ ସବୁକୁ ଉ ଖାପ ଖୁଆଇ କଉଡା ଯଦି ନ ହଁ ହଁ ତା
ତାପରେ ଦେଖନ୍ତୁ ବର୍ ଆ ମଣିଷ ଶରୀରକୁ ପ୍ରତିଦିନ ଯଦି ଆପଣ ପିଇ ପାରିଲେ ତ ଠିକ। ଯଦି ଆପଣ ନ ପିଇ ପାରୁଛନ୍ତି ତାହେଲେ ତା ପାଖା ପାାଖି ଯିବା ଦରକାର କେତିକି ପରିମାଣରେ ଆପଣଙ୍କୁ ପାଣି ଦରକାର। ଗୋଟେ ମାନେ ଏ ଯେହେତୁ ଆମେ ଏବେ ବର୍ତ୍ତମାନ ଯୁବପିଢି। ତ ପ୍ରତି ଯୁବପିଢି ସେ ପୁଅ ହଉ ଝିଅ ହଉ ଆମକୁ ଅତି କମ ରେ ଚାରି ଲି ଲିଟର ପାଣି ଦରକାର। ଅତି କମ ରେ ଚାରି ଲିଟର ପାଣି ଦରକାର। ଆପଣ ଭାବୁ ତୁ ଖରାାରେ ହୁଏତ ଆପଣ ଚାରି ଲିଟର ପାଣି ପିଇ ପାରିବେ କିନ୍ତ ବର୍ଷାଋତୁରେ ଆପଣ ଚାର ଲିଟର ପାଣି ପିଇ ପାରିବେନି।
ହଁ
ଯଦି ପିଇବେ ତ ଠିକ ଅଛି ଆପଣ ଯୋଉ ଅଭ୍ୟାସ ଟା ଥିଲା ଖରା ଦିନ ଆପଣ ବହୁତ ପାଣି ପଉଥିଲେ। ସେଇ ଅଭ୍ୟାସ ଯଦି ଆପଣ କଣ୍ଟିନ୍ୟୁ କରିବେ ଆପଣ ଯଦି ସେଟାକୁ ଆଗକୁ ନେବେ ତାହେଲେ ଠିକ ଅଛି କିନ୍ତୁ ପରିବେଶ ଆମକୁ ସପୋର୍ଟ କରିବନି କାହିଁକି ପରିବେଶ ଯେହେତୁ ଚେଞ୍ଜ ହଉଛି ଆଉ ପରିବେଶ ଯୋଉ ପରିବର୍ତ୍ତନର ଭାବ ଗଟା ଆମ ଶରୀର ଉପରେ ପଡେ ତ ଯୋଉ ମାନେ ଆମକୁ କଣ ଶୋଷ ଲାଗେନି ଏତେ ଆଉ।
ହେଲେ ଆପଣ ଯୋଉ କହିଲେ ଆପଣ ଯୋଉ କହିଲେ? ପରିବ ପ ପ୍ରକୃତିର ପରିବର୍ତ୍ତନ ଜୋଉଥିପାଇଁକି ଜୀବଜନ୍ତୁ ଉପରେ ପଡ଼ିଥାଏ। ତ ଆମେ ତ କେବଳ ମଣିଷ ଏ ପ୍ରଭାବ ଟା କଣ ସବୁ ପଶୁ ପକ୍ଷୀ
ସମସ୍ତଙ୍କୁ ପଡେ ସମସ୍ତଙ୍କ ସମସ୍ତଙ୍କ ଉପରେ ପଡେ। ଏଇଭାବ ଟା ସମସ୍ତଙ୍କ ଉପରେ ପଡେ ଏଇ ଯୋଉ ନୂଆ ବର୍ଷା ହେଲେ ନୂଆ ପାଣି ଯେତେବେଳେ ମିଶିବ ଆପଣ ଦେଖିବେ ଗାଁ ଗାଁ ପୋଖରୀରେ ମାଛ ସବୁ ମରିକି ଭାସିବେ ଉପରେ। ମାନେ ସେମାନେ ସେଇ ପାଣିରେ ଆଜଷ୍ଟ ହେଇକି ଥିବେ ପାଣିରେ ଖାପ ଖୁଆଇକି ଥିବେ ନୂଆ ପାଣି ପଡିଲେ ପାଣି ମାନେ ଏକ ତ ପାଣି ଗୋଳିଆ ହେଇଯିବ। ନହେଲେ ପାଣିରେ କିଛି ଅନ୍ୟ ଜିନିଷ ଏମିତି ରୁଟରେ ଏଇ ମାଟି ରାସ୍ତାରେ ପାଣି ଏମିତି ବୋହିକି ଆସିକି ବାହାର ସବୁ ଜେତିକି ସବୁ ଆମର ବାଲି ମାଟି କାଦୁଅ ସବୁ ଆସିକି ପୋଖରୀରେ ମିଶିବ। ତ ପାଣି ଏମିତି ଗୋଳିଆ ହେଇଚି ପାଣି ଖରାପ ହେଇଯାଏ। ତ ଜଳୀୟ ଯୋଉ ଜଳ ଜୀବ ମାନଙ୍କୁ ବି ବୋହୁତ ମାନେ ଅସୁବିଧାର ସମ୍ମୁଖୀନ ହବାକୁ ପଡେ। ଆମର ସ୍ଥଳଚର ପ୍ରାଣୀ ଆମେ ଯେମିତି ସେମାନେ ସେମିତି ତ ସମସ୍ତଙ୍କୁ ଏଇ ଯୋଉ ଆରମ୍ଭ ସେଇ ଋତୁର ଆରମ୍ଭରେ ସମସ୍ତଙ୍କୁ ଟିକେ ନା ଟିକେ ଅସୁବିଧା ସମ୍ମୁଖୀନ କରିବାକୁ ପଡେ।
ଅ ହଁ ହେଲେ ଏଇଟା ଏ ପ୍ରଭାବଟା ସମ ସବୁ ପ୍ରକାରର ଯି
ସମସ୍ତଙ୍କ ପାଇଁ ସବୁ ପ୍ରକାର ଜୀବଜନ୍ତୁ ମାନଙ୍କ ଉପରେ ପଡେନି। ଯେହେତୁ ଆମ ଆମ ମାନଙ୍କ ପାଖେରେ କଣ ଅଛି ଆମେ କହିପାରିବା ଆମ ପାଖେରେ ଆମେ ଅନ୍ୟକୁ ଆମର ଚଣେଇବାର କେପାସିଟି ଅଛି ତ ଆମେ କହିପାରୁଛନ୍ତି। ସେମାନେ ଯେହେତୁ କହିପାରିବେନି ତ ସେମାନେ କହିପାରୁନାହାଁନ୍ତି। ବେଳେ ବେଳେ ତ ମୋର ସେମାନଙ୍କୁ ଦେଖିଲେ ଦୟା ଲାଗେ। କି ଭଗବାନ ସେମାନଙ୍କୁ ପାଟି ଦେଇ ନାହାନ୍ତି ସେମାନେ ବି ତ ଭାବୁଥିବେ ଏମିତି ମାନେ ବିଜ୍ଞାନ କହିବା ଅନୁସାରେ ଛୋଟ ପିଲା ମାନେ ଗୋଟେ ଦୁଇ ତିନି ବର୍ଷର ପିଲାର ମାନେ ଅ ଆପଣ କହିବେ ଦୁଇ ତିନି ବର୍ଷ ପିଲାର ଯେମିତି ଜ୍ଞାନର ଯୋସ୍ ସ୍ତର ଗୋଟେ କୁକୁର ବିଲେଇ ଗାଈ ଏମାନଙ୍କର ବି ସେତିକି ସ୍ତର ଦୁଇ ତିନି ବର୍ଷ ପରେ ତ ବୋହୁତ ଚାଲାଖ୍। ତାମାନେ ଆପଣ ଭାବନ୍ତୁ ଗାଈ କୁକୁର ଏମାନେ ବି ବହୁତ ଚାଲାଖ୍ ସେମାନେ ସବୁ ଜିନିଷ ଅନୁଭବ କରନ୍ତି କିନ୍ତୁ କହିପାରନ୍ତିନି।
ଆଚ୍ଛା ଆଛା ତ ଏମିତି କଥା ତାହେଲେ
ଆପଣ ପଶୁ ପ୍ରିୟ କି ଆପଣଙ୍କ ପଶୁ ଭଲ ଲାଗନ୍ତି?
ମତେ ବୋହୁତ ଭଲ ଲାଗେ ପଶୁ ଆ ସବୁ ପ୍ରକାରର ପଶୁ ଭଲ ଲାଗନ୍ତି ଆଉ କେତୁଟାରୁ ମତେ ଡର ଲାଗେ କଣ ପାଇଁ ନା କିଏ କିଏ ମାଂସାହାରି ରୋହୁଚନ୍ତି। ଆଉ କେତେ ହିଂସ୍ର ରୋହୁଚନ୍ତି ସେଥିପାଇଁ ଡର ଲାଗେ ନହେଲେ
ଦେଅନ୍ତୁ ସିଏ ତ ପୁଣି ଭଗବାନ ଙ୍କର ଭଗବାନଙ୍କର ଗୋଟେ ସର୍ଜନା ଯେମିତି ଆଜି ମୁଁ ଗୋଟେ ଗୋଟେ ଲାଇନ ଥିଲା କି ଭଗବାନ ଭଗବାନଙ୍କର କର୍ତ୍ତବ୍ୟ ଆମ ପ୍ରତି ସେ କଣ ସମସ୍ତେ ଆମେ ଜାଣିଛନ୍ତି କି ଆମକୁ ଯାହା ଦରକାର ସେ ପୁଣି ଭଗବାନଙ୍କର କର୍ତ୍ତବ୍ୟ ଆମ ପ୍ରତି। କିନ୍ତୁ ଆମର କଣ କର୍ତ୍ତବ୍ୟ ଭଗବାନଙ୍କ ପ୍ରତି ସେ ଗୋଟେ ମାନେ ଏମିତି ଗୋଟେ ଫେଜରେ ଲେଖା ଥିଲା। କି ମଣିଷ ମାନଙ୍କର କର୍ତ୍ତବ୍ୟ କଣ ଭଗବାନଙ୍କ ପ୍ରତି। ଏଥିରେ ଗୋଟେ ଲାଇନ ଥିଲା କି ଯଦି ବାଘ ମାଂସ ହାରି। ତମାନେ ଏ। ଆମେ ତାକୁ ଆପଣେଇବା କଥା କାହିଁକି ଭଗବାନ ତାକୁ ବନେଇଛନ୍ତି ସେମିତି। ସିଏ ଆଉ କିଛି ଖାଇବନି ସେ କେବଳ ମାଂସ ହିଁ ଖାଇବ। ଆଉ ମାଂସ ଯେହେତୁ ସେ ଖାଇବ ତ ସେ କାହାକୁ ନା କାହାକୁ ମାରିବ ନିଜେ ତ ନିଜକୁ ଖାଇବନି। ଆଉ ଭୋକରେ ତ ସେ ମରିବନି ତାକୁ ତ ଭଗବାନ ବନେଇଛନ୍ତି କି ସେମିତି। ତ ମାଂସହାରୀ ପଶୁକୁ ଡରିବା କଥା। କିନ୍ତୁ ମୋ ହିସାବରେ ଘୃଣା କରିବା କଥା ନାହିଁ।
ସେଇଟା ହିଁ ସେଇଟା ହିଁ।
ସାପର କଣ କାମ କହିଲି। ସେ ନିଜକୁ ସୁରକ୍ଷା କରିବା ପାଇଁ ସେ କାହାକୁ ନା କାହାକୁ ଚୋଟ ମାରିବ। ତାମାନେେ ଆମେ ତାକୁ ବାଡେଇକି ମାରିଦବା।
ହଁ।
ତ ସେଇ ବହିରେ ଏମିତି ଲେଖା ହେଇଥିଲା। ଭୁଲ କରନ୍ତି ହଁ ମାନେ ସେଇ ବହିରେ ଏମିତି ଲେଖା ହେଇଥିଲା କି ଲାଇନ୍ କି ଯଦି ଭଗବାନ ସମସ୍ତଙ୍କୁ ବନେଇଛନ୍ତି। ତାହେଲେ ଯଦି ଆମେ ଚାହୁଁଛୁ ଯେ ଆମକୁ ସମସ୍ତେ ସମ୍ମାନ ଦିଅନ୍ତୁ ତାହେଲେ ଭଗବାନଙ୍କର ବନା ମାନେ ବନେଇଥିବା ଗୋ ଗୋଟେ ଜିନିଷକୁୁ ଆମେ କେମିତି ସମ୍ମାନ ଦେବାନି ସେ ସାପ ହଉ ସେ ବାଘ ହଉ ଅଥବା ଛୋଟ ପୋକ କାହିଁକି ନହୋଉ ତ ଆମେ ସମସ୍ତଙ୍କୁ ସମ୍ମାନ ନିହାତି ଦବା। କାହିଁକି ସେମାନଙ୍କୁ ବି ଭଗବାନ ହିଁ ବନେଇଛନ୍ତି।
ହଁ ସେଇଟା ହିଁ କହିବାକୁ ଗଲେ ତ ପ୍ରକୃତିର ସେମାନେ ବି ଯିବ ଆଉ ତାଙ୍କୁ ତ ସେମିତି ବନା ହିଁ ହେଇଚି।
ବନା ହିଁ ହେଉଚି ଠିକ୍।
ହଁ ତ ଆମେ ଏମିତି କହିବା କଥା ନାଇଁ କି ତାଙ୍କୁ କିଛି ହାନି କରିବା କଥା ନାହିଁ।
ନିଜ ରାସ୍ତାରେ ଠିକ୍ ଅଛି ଆମେ ଯେମିତି ସେମାନଙ୍କୁ ଡରୁଛନ୍ତି ଆମେ ଏତେ ବଡ଼ ବଡ଼ ହେଇକି ସେମାନଙ୍କୁ ଡରୁଛନ୍ତି ସେମାନେ ତ ଆକାରେ ବହୁ ଦେଖିବାକୁ ଛୋଟ ଏଇ ଯୋଉ ପୋକ କଥା କୁହନ୍ତୁ। ତାପରେ ଜିଆ ହଉ ତାପରେ ପିଙ୍କୁଡି ହଉ ସେମାନେ ଆମ ତୁଳନାରେ ବହୁତ ଛୋଟ। କିନ୍ତୁ ଆମେ ସେମାନଙ୍କୁ ବାଡ଼େଇ କି ମାରିଦିଅନ୍ତି।
ସେଇଟା ହିଁ
କଣ କରିବା ସମସ୍ତେ ସମସ୍ତଙ୍କର ପ୍ରକୃତିରେ ବନ୍ଧା। ସେମାନେ ଯେମିତି ତାଙ୍କ ପ୍ରକୃତିରେ ବନ୍ଧାକି ସେମାନେ ଅନ୍ୟ କୁ କ୍ଷତି କରିବେ ଆମେ ବି ମତେ ଲାଗେ କି ମଣି